ହ୍ୟାଲୋ।
ହ୍ୟାଲୋ।
ହ୍ୟାଲ ଭାଇ।
ହଁ ଭାଇ। କଣ କରୁଛ ଭାଇ?
ଭାଇ କଣ କରୁଛନ୍ତି?
କିଛି ନାହିଁ ବସିଥିଲି। ତମେ କଣ କରୁଛ?
ମୁଁ ଶୋଇଥିଲି।
ହୁଁ।
ଆଉ କଣ ଖାଇବା ସରିଲାଣି?
ହଁହଁ ଖାଇକି ଶୋଇଛି ଆଉ। ଶୋଇଛି ମାନେ ଏମିତି ବସିଛି ଆଉ ଗୋଟେ।
ଓ ହୋ।
କଣ ଭାଇ ମୋ ପଟରୁ କଲଟା ଯାଉଛି ସେଠି କଣ ଆସୁନି କି?
ନାଇଁ।
କେମିତି ଆସିଲ ଆଁ। ଏଠି ତ ରିଙ୍ଗ ହଉଛି। ନା ତ।
ମୋ ଆମର ନ ଅଲଗା ଜଣକର।
ଆରେ ରିଙ୍ଗିଙ୍ଗ ବତଉଛି।
ନାଇଁ ନାଇଁ ନାଇଁ ନାଇଁ ତମ ପଟୁ କଲ୍ ଆସନି ତ।
ଆସୁଛି ମୁଁ ମାନେ ଯାଉଛି ଏପଟରୁ। ସେଠି ବୋଧେ କଣ ପ୍ରୋବ୍ଲେମ୍ ହେଇଥାଇପାରେ ଆଉ।
ହଁ।
ହଁ।
ଆଉ ଭାଇ ଆଜି କଣ ଖାଇଲ?
ଭାତ, ଡାଲି, ତରକାରୀ ଆଉ ପାମ୍ପଡ ଭଜା। ତମେ କଣ ଖାଇଲ?
ମୁଁ ଭାତ, ଡାଲି, ଆଳୁ ଭଜା, ଅଣ୍ଡା ଝୋଳ ଖାଇଲି।
ଅ ଭଲ ଆଉ।
ତମ ପଟେ ରଥଯାତ୍ରା ହୁଏ କି?
ହୁଏ।
ଏମିତି ହେବନି ହୁଏ।
ହଁ ହୁଏ।
ହଁ।
ହୁଁ
ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ହୁଏ। ରଥରେ ବସିକି ଯାଆନ୍ତି।
ହୁଁ ହୁଁ।
ମାମୁଁ ଘର ଆଜ୍ଞା।
ପୁରୀ ଯାଇଛ କେବେ।
ପୁରୀ ଯାଇଛି କିନ୍ତୁ ରଥଯାତ୍ରା ଟାଇମ ରେ ଯାଇନି ଏଇ ଆମ ଗାଁ ରେ ଦେଖ ଖିଛି ଆଉ।
ଓହୋ ବଢିଆ ତାହେଲେ ଆଉ।
ହଁ ତମେ ଯାଇଛ କି ସେ ଟାଇମରେ।
ନା ଆମର ରଥଯାତ୍ରା ଟାଇମ୍ ରେ ଯାଇନି କେବେ ଯିବାର ଇଚ୍ଛା ଥିଲା କିନ୍ତୁ କେବେ ଯାଇନି।
ଓ ହୋ। ସେମିତି କଥା ତା ହେଲେ।
ହଁ।
ଭଲ ଆଉ। ଆଉ ଭାଇ କେମିତି ଭଲ ଅଛନ୍ତି।
ହଁ ଭଲ ଅଛି। ଆଉ କହ ଭାଇ‌। ନୂଆ ମୋବାଇଲ ଗୋଟେ କିଣିବି ବୋଲି ଭାବୁଛି।
ଭଲ କିଣନ୍ତୁ କୋଉ କମ୍ପାନୀର କିଣୁଛନ୍ତି।
ଦେଖିବା ସାମସଙ୍ଗ୍ ର ଗୋଟେ କିଣବି ଭାବୁଚି। ସାମସଙ୍ଗ୍ ଗ୍ୟାଲେକ୍ସି ନହେଲେ ଗୁଗଲ ପିକ୍ସସେଲ ର।
ଓହୋ ମୋ କଥା ମାନନ୍ତୁ ଗୋଟେ ଆଇଫୋନ ଟା ଆଣି ପକାନ୍ତୁ ଆଉ।
ନାଇ ଆଇଫୋନ୍ ମତେ ଭଲ ଲାଗେ ନାହିଁ।
ମାନେ ଚାର୍ଜ ପାଇ ନା କଣ ଚାର୍ଜିଂରେ ପ୍ରୋବ୍ଲେମ୍।
ୟୁଜର ମାନେ ଏମତି ଆଇ ଫୋନ ର କିଛି ଏମତି ରିକୁଆରମେଣ୍ଟ୍ ନାହିଁ ମୋର। ମୁଁ ଯଦି ରିଲସ୍ ବନଉଥାନ୍ନ୍ତି ତାହେଲେ ଆଇଫୋନ୍ ଆଣନ୍ତି କି ଅଲଗା ଏମତି କିଛି କାମ କରୁଥାନ୍ତି।
ହଁ।
ସେ ଜଷ୍ଟ୍ ଏମତି ଖାଲି ସିମ୍ପଲ ଇୟୁଯୁ ପାଇଁ ଆଣିବାର ଅଛି।
ହା ଲୋ।
ହଁ ଭାଇ।
ଆଇଫୋନ୍ ଆଣିଲେ ପୁଣି ବଜେଟ୍ ଟା ଡବଲ ହେଇଯାଉଛି ନା।
ସେଇଆା ଆଉ କିନ୍ତୁ ଗୋଟେ ଫୁର୍ସଦ୍ ଆଉ‌।
ହଁ।
ହଁ। ଆଗ ଦେଖିଆସୁଚି ହୁଁ ଆଉ ଭାଇ କଣ ଭଲ ଅଛନ୍ତି।
ହଁ ଭଲ ଅଛି ତୁମେ କୁହ।
ମୁଁ ବି ଭଲ ଅଛି ଆଉ। ଆଉ ଭୋଜି କରିବା ପାଇଁ ଯିବା ତ ହରିଶଙ୍କର ଯିବା ଭାବୁଛି କଣ କହୁଛ।
ଜିବା।
ହଁ ଆସ ଏ ତମେ ଆସ। ତ ସେଠୁ ହଁ।
ଠିକ୍ ଅଛି।
ତମେ ଆସିଲେ ଯିବା ଆଉ।
ହଁ।
ହଁ ଓ ଭାଇ। ତମେ ଏଁ ଗୀତ ଗାଉଛ ବହୁତ ଗୀତ ଗୁଡାକ ଗୋଟେ ଗାଇଲ।
ମୁଁ।
ଛୋଟ ଗୋଟେ ଗୀତ ଗାଅ ଶୁଣିବା।
ଗୋଟେ ଗିତ।
ହଁ।
ଛୋଟ ମୋର ଗାଁ ଟି। ଭୂଗୋଳ ପୋଥି ପତରେ ପଛେ। ଭୂଗୋଳ ପୋଥି ପତ ରେ ପଛେ ନ ଥାଉ ତା ର ନାଁ ଟି ଛୋଟ ମୋର ଗାଁ ଟି ଏବେ ଗାଇ ହବନି ଭାଇ ଖାଇ ଦେଇଛି ବହୁତ୍ ମୋର ପେଟ ଫୁଲ
ହଉ ହଉ ପରେ ଗାଇବ ଆଉ କିନ୍ତୁ ତମ ଭଏସ୍ ଟା ବହୁତ ଭଲ ଲାଗୁଛି ଭାଇ
ଧନ୍ୟବାଦ ଭାଇ।
ହଁ।
ମତେ ଟିକେ ଥଣ୍ଡା ହେଇଯାଇଛି ଜର ହେଇପାରେ
ହଁ ମେଡ଼ିସିନ ଖାଅ।
ହଁ।
ହଁ ମେଡ଼ିସିନ୍ ଟା ଖାଇନିଅ ଭାଇ
ମେଡ଼ିସିନ ଥାଉ ଦେଖିବା ଅଧିକ ଥଣ୍ଡା ଏମତି କିଛି ଲାଗିଲେ ମେଡ଼ିସିନ୍ ଖାଇବା ମତେ ଲାଗୁଛି ଥଣ୍ଡା ହେଇପାରେ ବଢିଆ
ହଁ।
ଆଉ କେତେଟା କଲ୍ କଲଣି?
କଲ ଟା ତ କରିନି ମାନେ ତମକୁ ଗୋଟେ ଥର ଫୋନ କରିଥିଲି ସେଟା କଥା ହେଇ ହେଇନି ମାନେ କଥା ହେଲା କିନ୍ତୁ ନେଟାର୍ ପ୍ରୋବ୍ଲେମ ପାଇଁ ସେଟା କିଛି ସେଭ୍ ହେଇନି ଆଉ ଜଣଙ୍କୁ ଫୋନ କରିଥିଲି ତାଙ୍କ ସହିତ ଗୋଟେ ଥର କଥା ହେଇଛି ଆଉ ହୁଁ ସେଇୟା ଆଉ
ହଁ।
ଦେଖିବା କଣ ହଉଛି ସାର୍ କଣ କହୁଛନ୍ତି କେବେ ଏଟା ସମ୍ଵିଟ୍ ପରିବାର ଅଛି?
ଏଇଟା ଆଜି ଆଜି ସବମିଟ୍ କରିବା
ଆଜି?
କାଲି ଯାଏ ରବିବାର ଯାଏ
ଓହୋ। ଭାଇ ମୁଁ କଣ ପଚାରୁଥିଲି?
ହଁ।
ତମେ ମତେ ଫୋନ କରୁଛ ତାହେଲେ ମତେ କିଛି ମିଳିବ ନା ନାଇଁ ଏମାଓନ୍ଟ
ହଁ ମିଳିବ।
ମିଳିବ ତ? ଆ ଭଲ କଥା ସେ ଆଉ ଭାଇ ମାଲପୁଆ ଖାଇବ କି?
ହ ଦିଅ ପଠାଅ ପାର୍ସଲ କରିଦିଅ
ହଉ କରିଦଉଛି ଭାଇ
ମୋର ଭାରି ପସନ୍ଦ ଭାଇ
ହୁଁ ବହୁତ ଭଲ ଲାଗୁଛି ଭାଇ ତମ ସେପଟେ ମିଲେ କି?
ତମ ଗାଁ ପଟେ ଚାଉଲ ବରା ବହୁତ ଫେମସ ତମ ଗାଁ ପଟେ ଚାଉଲ ବରା ବହୁତ ଫେମସ
ହଁ ଭାଇ ଆମର ପଟେ ଚାଉଲ ବରା ତା ସହିତ ତମର କିଛିଦିନ ଚଲଣି ଆଉ ଗୋଟେ କଞ୍ଚା ମିର୍ଚା ଦିଅନ୍ତି ଖାଇବା ପାଇଁ ବହୁତ ଭଲ ଲାଗେ ସେଟା ରେଙ୍ଗାଲ ପତ୍ର ଦନାରେ ଦିଅନ୍ତି
ଓହୋ।
ହଁ ହୁଁ ବହୁତ ସୁଆଦିଆ ଆଉ ଆମ ଏଠି ଚକାପିଠା ବି ମିଲେ।
ହଁ। ଚକା ପିଠାରେ କଣ କରନ୍ତେ? ହଁ ହଁ
ଆ ସେଇ ଉଁ ହ ପିଠା ଟାଇପ ର ସେବରେ ଥାଏ ଆଉ ସେଇ ଶଳି ପିଠା ଟାଇପ ର। ଭିତରେ ଆଳୁ ଥାଏ। ସେ ବିଢି ଚାଉଳର ବନା ହେଇଥାଏ ଭିତରେ ଆଲୁ ଥାଏ।
ହଁ ର ବଢିଆ ଲାଗୁଥିବ ତ।
ହଁ ବହୁତ ଟେଷ୍ଟ ଲାଗେ ଆଉ।
ହୁଁ।
ହୁଁ।
ଆଉ ତମକୁ ରୋଷେଇ ଆସେ?
ହଁ ଭଲ ରୋଷେଇ କରେ ମୁଁ।
କଣ କଣ ରୋଷେଇ ଆସେ?
ଏମିତି ଭାତ ଡାଲି ତରକାରୀ ପନିର। ହଁ ଚିକେନ ମଟନ ଅଣ୍ଡା ବିରିୟାନୀ। ସବୁ ଆସେ ଆଉ।
ଭାଇ ଚିକେନ କେମିତି ବନଉଛ ଟିକେ କହିଲ ଟିକେ ତାର ପ୍ରକ୍ରିୟା ଟିକେ କହିଲ?
ହୁଁ ସେଇ କଢେଇରେ ତେଲ ଦେଇକି ଆଉ କଣ ମସଲା ଫସଲା ଦେଇକି ପିଆଜ ପିଆଜ ଦେଇକିରି ତାପରେ ଚିକେନ ପକେଇ ଘାଣ୍ଟିକି ମାନେ ଗୋଟେ ଭଲ ଭାବରେ କଷା ଯାଏ ଆଉ। ମାନେ ଏମିତି ବତେଇଲା ବଲେ ଟିକେ ପ୍ରୋବ୍ଲେମ୍ ହେବ। କିନ୍ତୁ ସାମ୍ନାରେ ଥିବ ତାହେଲେ ଦେଖିବ ବହୁତ ଭଲ ଭାବରେ ବତେଇଦେବି ଆଉ।
ଓହୋ ପଷ୍ଟ ମାନେ ଚିକେନ କୁ ଆଣିକି ଭଲସେ ପାଣି ରେ ଧୋଇ ଦେଇକି ସଫା କରିଦେଇକି ଆ ତତେ ସେଥିରେ ଟିକେ ହଳଦୀ ଗୁଣ୍ଡ ଟିକେ ଲଙ୍କା ଗୁଲଣ୍ଡ
ବେଶ ବେଶ ହଁ।
ଟିକେ ଲୁଣ ଦେଇକି ଭଲସେ ଗୋଳେଇଦବ ହେଲା। ଭଲସେ ଗୋଳେଇଦେଲା ପରେ ତାକୁ ଢାଙ୍କୁଣୀରେ ଢାଙ୍କି ଦବ।
ହୁଁ। ଆଜ୍ଞା। ତାପରେ
ଆ ତାପରେ ଏପଟେ ତମେ ପିଆଜ କାଟିଦବ।
ପୁରା ଛୋଟ ଛୋଟ ଛୋଟ ଛୋଟ
ହୁଁ।
ତେଜପତ୍ର ଗ ଲଙ୍କା ଥାଏ ଶୁଖିଲା ଲଙ୍କା ସୋଲ ମଛ ଏମତି ସବୁ ଯୋଉ ମୁଁ ଯଉ ଖା ମସଲା ଅଛି ତାକୁ ପକେଇ କି ତେଲରେ ଟିକେ ଇଏ କରିଦବ ସେଥିରେ ପିଆଜ ପକେଇଦବ। ହାଲୋ। ହାଲୋ।